ଉଁ
ହାଲୋ ହାଲୋ।
ହାଲୋ।
ହ
ହାଲୋ। ହୁଁ କୁହ ହୁଁ।
ଶୁଭୁଚି ତତେ ସବୁ?
ଶୁଭୁଚି ଶୁଭୁଚି।
ହାଲୋ।
ହାଲୋ। ଶୁଭୁଚି?
ଶୁଭୁଚି।
ଏଇ।
ଓ କଁ କଁ କରୁଚୁ?
ଏଇ ବସଚି ପେପର କାଟୁଚି।
ଆଁ।
କଁ କାଟୁଛ ପେପର?
ହୁଁ।
ହୁଁ ହୁଁ। ଆଚ୍ଛା ଆଚ୍ଛା ଖାଇ ସାରିଲଇ। ଆଁ। ହଁ ହଁ ମୁଁ ବି ଖାଇ ସାରଲୁଇ। କଁ ଖାଇଲ?
ଭାତ, ଭଜା।
ଆଉ କଣ ମୁଁ ଖାଇଲି। ରୁଟି ଆଉ ପୋଟଳ ଭଜା। ବାଦାମ ଚଟଣି।
ଆଉ ଏବେ ବସିକି କିସମିସ ଖାଉଚି। ଖାଇବ କିସମିସ? ହାଲୋ। ହାଲୋ।
ହାଲୋ।
ଶୁଭୁଚି?
ହୁଁ।
ହୁଁ। କୁହନ୍ତୁ ଆଉ କଁ କହୁଛନ୍ତି?
ଆଉ କଣ କହିବି? ଆପଣ କୁହନ୍ତୁ ମୁଁ ଶୁଣୁଛି।
ଆଉ କଣ ଖବର ସବୁ?
ହୁଁ ଭଲ।
ହଁ ଆପଣ କଣ ଲେଖୁଥିଲେ ଡାଏରୀରେ କହୁଥିଲେ ନା।
ହୁଁ।
ହୁଁ। କୁହନ୍ତୁ?
ତୁ ପଢିବୁ ଅଛି।
ହଁ। ହଁ।
ମୁ ଡାଏରୀ ପାଖେରେ ବସଥିଲି ଏବେ।
ଉ ହୁଁ ଲେଖୁଥିଲେ କି?
ନା।
ପଢୁଥିଲେ।
ଫଟୋ ବାହାର କରୁଥିଲି ତା ଭିତୁରୁ ଫଟୋ ଅଛି ତ।
ଓ କାହାର।
ମୋର।
ହ ହଁ ହଁ। ଆଛା ଆଛା
କୁହନ୍ତୁ।
ଷ୍ଟୋରୀ ର ଷ୍ଟୋରୀ ର ଫାଷ୍ଟ ନେମ ହଉଚି ପାବିନ। ଦୋ ଦିଲ୍ କି ଏକ କହାନୀ।
ହୁଁ
ହଁ ହେ ତାର ହେଲେନ ହଉଛି ମନ୍ଦିରରୁ ମନ ଯାଏ।
ହୁଁ
ପ୍ରଥମ ଦେଖା ଜାଗୁଳାଇ ମନ୍ଦିରରେ ମତେ ତାଙ୍କ ଗାଁରେ ଜଣେ ଭାଇ ଫୋନ କରିଥିଲେ ହେଲୋ ସେ ଭଉଣୀଙ୍କ ମ୍ୟାରେଜରେ ମୁ ଦିଦିଙ୍କ ହାତ ଗଣ୍ଠି ଫିଟଉଥିଲୀ
ଟିକେ ଅଁ ବାହାର ସାଉଣ୍ଡ ଅଧିକ ଆସୁଛି ଖଡ଼ ଖଡ଼ ସାଉଣ୍ଡ।
ହଁ ପୋକ ବୋବଉଛନ୍ତି
ଅ ହଁ ଏବେ ଶୁଭିଲା ଠିକ କୁହ।
ତା ପରେ ଉଁ ଦିଦିଙ୍କ ବାହାଘରରେ ମୁଁ ହାତ ଗଣ୍ଠି ଫିଟଉଥିଲି ତୁମେ ମତେ ଦେଖୁଥିଲ। ଲୋ ସେଦିନ କେହି କାହାକୁ ଜାଣିିନଥିଲେ ହେଲେ ଭଗବାନ ସବୁ ଲେଖି ଯାଇଥିଲେ
ଅତି ସୁନ୍ଦର
ହୁଁ। ତାପରେ ତୁମେ ଭାବୁଥିଲ କି ଯଦି କେବେ କାହାକୁ ଲଭ୍ କରିବି ସେ ଝିଅ ସେ ଝିଅ ମୁଁ
ହୁଁ
ନା ମୁଁ ତମକୁ ଜାଣିଥିଲି ନା ତୁମ ନାଁ ଜାଣିଥିଲି
ହୁଁ
ତାପ ତାପରେ ହଉଛି ପାଏଲ ର ହଜାରେ ସ୍ୱପ୍ନ ଗୋଟିଏ ପ୍ରେମ ଆସଛି ମୁଁ
ସେଇଟା ହେଲା ଫାଷ୍ଟ। ତାପରେ ସେକେଣ୍ଡ ହଉଚି ସିକ୍ସ୍ କ୍ଲାସ ର ଭାଗ୍ୟ ଖେଳ।
ହଁ।
ହିଁ କିଏ ଜାଣିଥିଲା ଆମେ ପୁଣି ଦେଖାହବୁ ବୋଲି। ସେ ସେମ। ପୁଣି ସେମ କ୍ଲାସ ସେଇ ହିଁ ପ୍ରଥମ କଥା ହେଲେ ହାଲୋ।
ହଁ।
ଏ। ସେ ହିଁ ପ୍ରଥମ କଥା ହେଲେ ମତେ ଚିଡଉଥିଲେ ପଇସା ବାଲି ବୋଲି କାରଣ ମୁଁ ସେ ଦିଦିଙ୍କ ମ୍ୟାରେଜ ରେ ହାତ ଗଣ୍ଠି ଫିଟେଇଥିଲି। ମୁଁ ବି ଚିଡ ମୁଁ ବି ଚିଡଉଥିଲି ତାଙ୍କୁ ପୁରୁଣା ୱାଙ୍ଗ ତାଙ୍କ ପୁରୁଣା ୱାନ ସାଇଡ୍ ଲଭ୍ ନାରେ।
ହୁଁ।
ତାପରେ ଝଗଡା ରୁ ଝଗଡା ରାଗ ରଷାରୁ ଷ୍ଟାର୍ଟ ହେଇଥିଲା ପ୍ରେମ କାହାଣୀ।
ତାପରେ ହଉଛି। ଏରିମିଲିକି ମିଠା ହଉନି ସବୁ
ହୁଁ ହୁଁ। କୁହନ୍ତୁ କୁହନ୍ତୁ ମୁଁ ଶୁଣୁଛି।
ହୁଁ। ତାପରେ ହଉଛି ତମେ ମୋ ସାଙ୍ଗକୁ ପଚାରିଲ କି ସେ ପା ମତେ ଲାଇକ୍ କରୁଛି ମୋ ସାଙ୍ଗକୁ କହିଲି ନା ମୁଁ ତା ଫ୍ରେଣ୍ଡ ହିସାବରେ ଦେଖୁଛି। ଏମିତି କିଛି ବି ନାହିଁ ତାପରେ ପୁଣି ତା ଗୋଟେ ଡେରିମିଲ୍କ ମୋତେ ପ୍ରପୋଜ୍ କଲେ ମୁଁ ତାଙ୍କୁ ଟାଇମ୍ ମାଗିଲି ଆଉ। ଭାବିକି କହିଲି ଇଏସ। ସେ ପିଲା ମତେ ଅଧା ବାଟରେ ଛାଡିଦବ ତାହେଲେ?
ହୁଁ।
ତାଥରେ ମୋର ସାଙ୍ଗ ମାନେ କହିଲେ କି? ସେ ବହୁତ ଭଲ ପିଲା ସେ ସେମତି କିଛି କରିବନି ଆମେ ତ ଛୋଟବେଳୁ ଜାଣିଛୁ। ଏମତି ତାପରେ ହୁଁ ତାପରେ ତାପରେ ଛୁଟି ରେ ତୁମର ନଜର ଲାଗିଗଲା ତୁମ ମାମାଙ୍କର ଦେହେତ ହେଇଯାଇଛି। ହେଇଗଲା କିନ୍ତୁ ମା ଏତ ଦୁଃଖ। ଦୁଖରେ ଥିଲେ କାଦୁ ଦୁଃଖରେ ଥିଲା କାନ୍ଦୁଥିଲ ସେଠି। ମୁଁ ତମକୁ ବୁଝୁଥିଲି। ତାପରେ କୋଭିଡ କୋଭିଡ ଟାଇମ ଆସିଲା ସ୍କୁଲ ଛୁଟି ମୁଁ କୋଚିଂ ଯୋଠିକି ଯାଉଥିଲି ଯାଉଥିଲେ ମତେ ଦେଖା କରିବା ପାଇଁ ମତ ଦେଖାହବ ବୋଲି ଥାଉ। ବିଲି
ଆଛା।
ତାପରେ ସିକସ ମନଥର ସାଇଲେଣ୍ଟ ଏଇଟ୍ କ୍ଲାସ ର ପଢୁଥିଲି ଫୋନ ନଥିଲା। ଘର ନମ୍ବରୁ ଫୋନ କରିଥିଲି ତାଙ୍କ ବଡ଼ ମାମା ଫୋନ ରିସିଭି କରିଲେ। ମୋ ମମି ଆଗରେ ସବୁ କହିଦେଲେ। ତାପରେ ଘରେ ମାଡ ଖାଇଥିଲି ବାପାଙ୍କ ଠାରୁ ସେ ମାଡ ହି ଥିଲା ମୋର ଫାଷ୍ଟ୍ ମାଡ ଜୀବନରେ ବାପାଙ୍କ ଠାରୁ। ତା ପୂର୍ବରୁ ମତେ ବାପା କେବେ ବିି ମାରିନଥିଲେ।
ହୁଁ
ତାପରେ
ତାପରେ ବୁଲିବା ପାଇଁ ଯାଇଥିଲି ବମ୍ବେ ମୋ ଦେହ ଖରାପ ହେଇଯାଇଥି ଲା ତାପରେ ତାପରେ ମୋ ବାଡେ ପୂର୍ବ ଦିନ ପୁଣି ମତେ ସ୍କୁଲରେ ପ୍ର ପୋଜ୍ କରୁଥିଲେ କି ତୁ ମୁଁ ତୋ ବିନା ଏକା ରହିପାରୁନି ମୋ ସହ ପୁଣି ରିଲେସନସିପ୍ ଆସେ ହଁ କହିଦେଇଥିଲି ତାପରେ ମୋ ସାଙ୍ଗ ମାନଙ୍କ ସହିତ ବାଡେ ସେଲିବ୍ରେଟ କରିଥିଲୁ।
ଆଚ୍ଛା ତାପରେ
ତାପରେ ହଉଛି କନଫ୍ରେରନ୍ସ କଲ।
ଟେନ୍ଥ କ୍ଲାସ ବୋଡ଼। ସମୟରେ ପୁଣି ମୋ ଭାଇ ଜାଣି ଦେଇଥିଲେ କଥା ହବା ବନ୍ଦ। ବହୁତୁ କଷ୍ଟ। ସେଇପା ବହୁତୁ କଷ୍ଟ ହୋଇଥିଲା କଥାବାର୍ତ୍ତା ବନ୍ଦ ସବୁ ତାପରେ ମୁଁ ଆର୍ଟ୍ସ ପଢିଲି ତମେ ଘରକୁ ଘର ପାଇଁ ପଢି ପାରିଲନି।
ହ
କଥା ମନେ ପଡ଼ୁଥିଲା, ମୋର ସାଙ୍ଗକୁ କଲ୍ କରୁଥିଲ। ସେ କନଫରେନ୍ସ କଲ୍ ରେ ମୋତେ ଆଣି ଥିଲା ମୋ ଭଏସ ଶୁଣିବା ପାଇଁ।
ହୁଁ।
ମୁଁ ବି ମୁଁ ମୁ ବି ତମ ଭଏସ୍ ଶୁଣିବା ପାଇଁ କନଫରେନ୍ସ କଲରେ ଯାଉଥିଲି। ତାପରେ ଗଣେଶ ପୂଜା ଭସାଣି ହଁ- ମୁଁ ଯୋଉ କଲେଜରେ ପଢୁ ଥିଲି ଗଣେଶ ପୂଜା ଭସାଣି ହଉଥିଲା, ସେଠିକି ଭସାଣି ଦେଖିବା ପାଇଁ ଯାଇଥିଲ।
ହୁଁ।
ତାପରେ
ଯାଇଚି।
ତାରେ ପୁଣି ମତେ କହିଥିଲା, ମୁଁ ଟାଇମ୍ ନେଇଥିଲି। ଫୁଣି ହଁ କହିଦେଲି ଆଉ।
ହିଁ - ହିଁ। ପୁଣି ହଉ ହଉ ହେଇଗଲା ଆଉ, ଏବେ ଯାଏଁ ଚାଲିଛି ଆଉ।
ଏତିକି, ଆଉ କିଛି ଲେଖା ହେଇନି?
ଆଚ୍ଛା ପୁଣି ଲେଖିଲେ ମତେ ପଢିକି ଶୁଣେଇବୁ। ହୁଁ- ହୁଁ।
ହୁଁ ହେଲେ ମଝିରେ କଣ ହେଇଥିଲା, ତାର ଦେହ ଖରାପ ହସ୍ପିଟାଲରେ ଥିଲା।
ମୁଁ ତ ଜାଣିନି?
କଣ ତା ଭାଇ ଭାଇ ଆସିଥିଲେ, କଣ କହୁଥିଲା ସାଙ୍ଗ
ହଁ ଭାଇ ବା ତାର ନାହାନ୍ତି, ତା ଭାଇ ବଡେ ଇ ସେ ଖଣ୍ଡି ବାପାଙ୍କୁ କହିଦେଇଛି, ବାପାଙ୍କୁ ଭଲ ଲାଗିଲାନି ସେ ମାରିଥିଲା ଆଉ
ହୁଁ ତା ଭାଇ କୋଉଠି ରହୁଛନ୍ତି କି?
ଉଁ ମତେ କହୁଥିଲା ସେ କୋଉଠି ଅଛନ୍ତି ବୋଲି, ମୋର ଆଉ ମନେ ନାହିଁ।
ଆଛା।
ହୁଁ ସେଇଥିଲାଗି ମରାମରି ହେଇଥିଲେ, ତା ଭାଇ ହାତ କାମୁଡିକିନା ଖଣ୍ଡ ଣ୍ଡିଆ କରିଦେଇଥିଲା।
କାମୁଡି ହଉ ହଉ ଠିକ ଅଛି ମୁଁ ରଖୁଛି, ପୁଣି ପରେ ଶୁଣିବି ତମ କଥା।
ହଉ।